ହାଲୋ ହ୍ୟାଲୋ। ଗୁଡ଼ ମର୍ନିଂ।
ଆଉ କଣ କରୁଛ ସକାଳୁ?
ଆଉ କଣ କରିବି ବସିଚି। ଆଉ ତମେ କଣ କରୁଚ?
ମୁଁ ବି ଉଠି ସାରିଲିଣି ଉଠିକି ଏମିତିକା ବସିଥିଲି।
ହୁଁ। ପଢ଼ାପଢ଼ି? ନା ନା ମୁଁ ଉଠିକି ବସିଚି। ବ୍ରସ ଫ୍ରସ କିଛି କରିନି ଆଉରି।
ଆଚ୍ଛା ଆଚ୍ଛା। ପାଠପଢ଼ା?
କିଛି ନାହିଁ। ପଢା
ହଁ ହଁ ହଁ।
ହୁଁ ତମର?
ନାଇଁ ମୋର ବି ଲାଇବ୍ରେରୀ ଗଲେ ହିଁ ପାଠପଢା। ଆଜି ତ ଛୁଟି ଏମିତିରେ ବି ଅଛି। ଆଜି ଟିକେ ଘରେ ରହିଲେତ ସପ୍ତାହଟିକୁ ଥରେ ଛୁଟି ମିଳୁଚି ଡ୍ରେସ୍ ପ୍ୟାଣ୍ଟ୍ ଟିକେ ସଫା କରିବି।
ହୁଁ ହୁଁ ହୁଁ।
ଆଜି ଆଉ ପଢ଼ିଆ ପାଇଁ ଟାଇମ୍ କେତେବେଳେ ମିଳିବ ଉପରଳି ମିଳିବ ଉପରଳି ପଢାବାକୁ ଯିବା।
ହୁଁ।
ଉ ଆଉ ତମ ଏଗ୍ଜାମ୍ କେମିତି ହେଇଥିଲା?
ହଁ ଭଲ ହେଇଚି।
ଭଲ ହେ
ହୁଁ।
କାଲି କଣ ଖାଇଥିଲ?
କାଲି କଣ ଖାଇଥିଲି ଭାତ ତରକାରୀ ଆଉ ଭଜା ଖାଇଥିଲି।
ଉଁ ହୁଁ। ଆଜିତ ଛୁଟି କଣ ପ୍ଲାନ ଅଛି କୁଆଡ଼େ ବୁଲିବାରନା ନାଇଁ।
ହଁ ଆଜି ଟିକେ ଗାଁକୁ ଯିବି ବୋଲି ଭାବୁଚି।
ଆଚ୍ଛା ଆଚ୍ଛା।
ହୁଁ।
ଓହୋ ହଉ ଠିକ୍ ଅଛି ଛୁଟି ବେଳେ ଯିବା କଥା ଗାଁ ଆଡ଼େ ଟିକେ ଯାଇକି ବୁଲାବୁଲି କରିିକି ଆସ
ସେଇଆ।
ସନଣ୍ଡେରେବି ତମର ଏଗ୍ଜାମ୍ ଅଛି ପରା?
ନାଇଁ ଦେବା ପାଇଁ ଯିବିନି ସେ ଏଗ୍ଜାମଟା ଥାଉ ଯିବିନି ଆଉ। ମାନେ ଏତେ କିଛି ଭଲ ପଢ଼ାପଢ଼ି ହେଇନିନା ଯଥା ଯାଇକିନା କଣ ଆସିକି ଗଲା ଆଗକୁ ଆଉ ଥରେ ସେଠିକି ଯିବାକୁ ପଡ଼ିବ କାହିଁକିନା ଆଉ ଦୁଇ ତିନିଟା ଏଗ୍ଜାମ୍ ମୋର ସେ ସେଠି ଅଛି। ଦିଟା ଦିଟା ଅଛି ସେଠି ଏଗ୍ଜାମ୍ ଦିଟାନା ତିନିଟା ଅଛି ଟପରେ ଯେ ଆଉ ଥାଉ ଯିବିନି।
ହୁଁ ହୁଁ ହୁଁ।
ପାଖରେ ହେଇଥିନେ ଯାଇଥାନ୍ତି ଏତେ ଦୂର ଆଗରୁ ଘରେ ମୋର କହୁଥିଲେ ଯାବୋଲିଯେ ବଟ୍ ମୁଁ ଆଉ ଯାଉନି।
ଉଁ ହୁଁ ହୁଁ।
ହୁଁ।
ହୁଁ ହଉ ଠିକ୍ ଗଲେ ଯାଇକି ଏଗ୍ଜାମଟା ଦେଇଥାନ୍ତ ବୁଲାବୁଲିବି କରିଥାନ୍ତ ଟିକେ ଛାଡ଼। ଗୋପାଳପୁର ସିବିଜ୍ ଅଛିନା
ହୁଁ ହୁଁ ହୁଁ।
ଯାଇଛନା ନାଇଁ କେଆଣି।
ଯାଇଚି ବିଚ୍ ଯାଇଚି। ତାରା ତାରିଣୀ ଯାଇଚି।
ଆଚ୍ଛା।
ଆଉ ଗୋଟେ ତାମ୍ପ୍ରାଲେକ୍ ସେଠିକି ଯାଇଚି।
ଭଲ ଲାଗୁଚିନା ମୁତ ଏତେ ଗୁଡ଼ିଏ ଦେଖି ନାହିଁବି। ଖାଲି ଗୋପାଳପୁର ବିଜ୍ ମୁଯାହା ଦେଖିଚି‌।
ଭଲ ଲାଗୁଛି।
ହୁଁ ହୁଁ।
ବେଡ ବୃଷ୍ଟି ହେରିଟେଜ୍ ସାଇଟ ସେଇଟା
ହୁଁ ହୁଁ ହୁଁ।
ରାମସର ସାଇଟ
ଆଉ କୁହ କଣ ଭୁବନେଶ୍ଵର ଆଡେ କୁଆଡେ ବୁଲିବା ପାଇଁ ଯାଉ ଜ ନାଇଁ?
ଭୁବ
ଧଉଳିଗିରି ଉଦୟଗିରି ଖଣ୍ଡଗିରି
ନାଇଁ ନାଇଁ ଏମିତି ତ ଖାଲି ବୁଲିବା ପାଇଁ ଯାଉନି ମାନେ ଏଜାମ ଥିଲେ ଟିକେ ବୁଲି ବୋଲି ଭାବ ମାନେ ବୁଲିିଯିବି ଭାବୁଛି। ଯାଇପାରୁନି ଆଉ ମୁଁ ଯାଇଥିଲି ଧଉଳି ପାଖରେ ଗୋଟେ ମୋର ସେଣ୍ଟର ଗୋଟେ ପଡିଥିଲା ହେଲା। ସେଠୁ ଧୂଳିଟା ମାନେ ଆଚୁଆଲି ଧୂଳିଟା ହଉଛି ଗୋଟେ ଗାଁ ବୁଝିଲ। ଧଉଳି ଟା ହଉଛି ଗୋଟେ ପଞ୍ଚାୟତ। ମାନେ ଭୁବନେଶ୍ୱର ଲାଷ୍ଟ ହଉଛି ଧଉଳି ହେଲା ଏଣ୍ଡି। ସେଇଟା ଆଉ ଗୋଟେ ପଞ୍ଚାୟତ ସେ ଧୋଳି ଧୋଳି ନା ର ଗୋଟେ ପଞ୍ଚାୟତ ସେଇଠି ସେଣ୍ଟର ମୋର ପଡିଥିଲା ଯାଇଥିଲି ଦବା ପାଇଁ ଏକ୍ଜାମ। ଆଉ ସେଇଠୁ ବାସ୍ ଆଉ ଗୋଟେ ଦି କିିଲୋମିଟର ଗଲେ ସେ ଧଉଳି ଆସିଥାନ୍ତା।
ଆଛା ମୁଁ ତ କେବେ ଯାଇନି ଖାଲି। ଖଣ୍ଡଗିରି ଯାଇଥିଲି। ତାପରେ ଉଦୟଗିରି ମାନେ ଗୋଟେ ଭାବିଲେ ଗୋଟେ ଆଶ୍ଚର୍ଯ୍ୟ ଲାଗୁଛି ମାନେ ରାଜା ମହାରାଜା ଟାଇମ ରେ ବନା ହେଇଛି ଏଗୁଡାକ ସବୁ। ତାପରେ ଯୋଉଁ ଆମର କୌଣସି କଳିଙ୍ଗ ଯୁଦ୍ଧ ଯେଉ ହେଇଥିଲା ଦୟାନଦୀ ସେଠିକି ବି ଯାଇଥିଲି। ହଁ
ଆ ସେ ସେ ସେ ଦୟ ଦୟାରିଭରଟା ତ ଅଛି ଆମର ଏଠି ମାନେ ଖଣ୍ଡଗିରି ଖଣ୍ଡଗିରି ତଳେ ମାନେ ସେଠୁ ହିଁ ତ ଫ ଲଗଡୁନି ମାନେ
ମାନ ଛୋଟବେଳୁ ଦେଖ ଆମେ ଖାଲି। ମାନେ ଗୋଟେ ହିଷ୍ଟିଟା କଣ କି ଗୋଟେ ଗପ ଭଳିଆ ଲାଗୁଥିଲା ଯେମତି ଅଶୋକ ବୋଲି ଜଣେ ରାଜା ଥିଲା। କଳିଙ୍ଗ ଆକ୍ରମଣ କରିୁଥିଲେ ତାପରେ ଦୟା ନଦୀ ପୁରା ରକ୍ତ ରହିଲାଯାଇଥିଲା ମାନେ ସେ ଯା ା ଦେଖିଲେ ବି ବିଶ୍ଵାସ ଲାଗୁନି ଯେଚୁ ମାନେ ରିଲ ଏଇ ଜାଗା ଟା ହଉଛି। ସେ ଜାଗାଟା କିନ୍ତୁ ଆମକୁ ସେଇଟା କଣ କି ଗୋଟେ ଗୋପ ଭଳିଆ ଲାଗୁଛି ନାଇଁ। ଏମିତି ଗୋଟେ ରାଜା ଆସିଥିଲା ଏମିତି ଯୁଦ୍ଧ କରିଥିଲା ଏମିତି। ସେଇ କିନ୍ତୁ ସେଟା ସତର ଶହ ଏଗୁଡା ଜାଗା ଯଦି ଦେଖ ମାନେ ସେଠି ଗୋଟେ ମାନେ ଟିକେ ଯଦି ସେଠି ଧ୍ୟାନ ସେ ଭାବିବ ମାନେ ଗୋଟେ ନିଜ ଫ ହଉ ନାଇଁ ସାଙ୍ଗ ଏମି ବଡ ଯୋଦ୍ଧଟା ହେଇଥିଲା। ତାପରେ ତାଙ୍କର କେତେ ସ୍ତୂପ ଗୁଡାକ ଅଛି ସବୁ ସେଠ
ଆଉ ସେ ଯୋଉ ଗଛ କଣ ଛୋଟ କଳିଙ୍ଗ ଉୁାର ପରା ମାନେ
ହଁ।
ବହୁତ ବଡ ଯୁଦ୍ଧ।
ବହୁତ ମାନେ ବହୁତ ମାନେ କଳିଙ୍ଗର ସବୁଠାରୁ ଗୋଟେ ବଡ ଯୁଦ୍ଧ କହିଲେ ଚଳେ ସେଟା
ତାର ଏମତି ଅନେକ କାରଣ ଅଛି ମାନେ କିଏ ତ କହୁଛନ୍ତି। ମାନେ ବାଣିଜ୍ୟ ଉମ ପାଇଁ ତାଙ୍କର କଣ ପ୍ରୋବ୍ଲେମ୍ ସବୁ ଆସୁଥିଲା ନା
ହୁଁ।
ସେଇଟା ପାଇଁ ସିଏ ଆକ୍ରମଣ କଲେ, ଆଉ ତ କିଏ କହୁଛି ମାନେ ସେ ଯୋଉ ରାଣୀ ମହା ରାଜକୁମାରୀ ଯୋଉଥିଲେ ତାଙ୍କୁ ପାଇବା ପାଇଁ ।
ହୁଁ।
ବହୁତ ଗୁଡେ ଷ୍ଟୋରି ଅଛି ଆମର ଓଡିଶା ର ମାନେ ଦେଖିବାକୁ ତ ମାନେ ବହୁତ ମାନେ ବହୁତ ଷ୍ଟୋରି ଗୁଡା ଅଛି। ତାପରେ ବହୁତ ଫ୍ରିଡମ ଫାଇଟର୍ସ ମଧ୍ୟ ଆମ ଓଡିଶାରୁ ଅଛନ୍ତି ମାନେ
ହୁଁ ଆମେ ଯୋଉ ପଢୁଚେ ଏତିକି ହେଲା କି -ଓଡିଶା ବିଷୟରେ ଏଇଟା ସେଇଟା ମାନେ ଏ ତାର ହିଷ୍ଟ୍ରି ଅଛି, ତାର ଜୋଗ୍ରାଫି ଅଛି, ତାର ଇଏ ମାନେ ଉଁ ସେମତି ଓହଁ ହ ଇକୋନୋମି ତ ସବୁଠୁ ଥିବ ସବୁ ଇଏରେ ଜୋଗ୍ରାଫି ପଟ ଉ ଅଲଗା ଷ୍ଟେଟ ରେ ହେଲା କି ତାଙ୍କମାନଙ୍କର କଣ ଏନତି ଏଷ୍ଟ୍ରା ଏନତି ହିଷ୍ଟ୍ରି କଣ ଥାଏ ଥିବ ଉମ? ଏବେ ଦେଖ ଆମର ସିନା ଯାହାବି ଆମର ଇଣ୍ଡିଆରେ, ଯାହାବି ମାନେ ହିଷ୍ଟ୍ରି ଅଛି ଇଣ୍ଡିଆ ବାଲା ହିଷ୍ଟ୍ରି, ଯାହାବି ସବୁ ସେଟା ଓଡିଶା ରିଲେଟେଡ ବୋଲି ଆମେ ଓଡିଶାକୁ ସ୍ପେସିଫିକ ଧରିକିନା ଓଡିଶା ହିଷ୍ଟି ବୋଲି ଆମେ ପଢୁଛେ ନା ନାଇଁ ବଟ ଅଲଗା ର ଏନତି ଥିବ?
ହଁ ଥି
ହିସ ଥିବ ବଟ ଏତେ ତ ଏମତି ବ୍ରଡଲି ନଥିବ ଆମର ଯେତିକି
ନାଇଁ ନାଇଁ ଆମର ବେଶୀ ଅଛି କଣ ପାଇଁ କହିଲେ ଦେଖ ଆମର ଓଡ଼ିଶାରୁ ବହୁତ ଫ୍ରିଡ଼ମ୍ ଫାଇଟ ଟର୍ସ ମଧ୍ୟ ଅଛନ୍ତି। ତାପରେ ଓଡିଶାର ପଟିକୁଲାର ହିଷ୍ଟ୍ରି ବି ଅଛି।
ହଁ ହଁ ସେ ସେଇଟା କାହିଁକି ସେଇଟା କାହିଁକି କହିଲ ମାନେ ଦେଖ ଯୋଉ ମାନେ ଯୋଉ ବେଙ୍ଗଲ, ବିହାର, ଆଉ ଓଡିଶା ଏଟା କୁ ହେଲେ ଶାସନ କରୁଥିଲେ ନା ନାଇଁ କୁହ? ୟାର ତିନିଟା ଯୋଉ ଥିଲା ହେଲା କି ସେ ଆସୁଥିଲେ। ତ ସେ ସେଥି ଯୋଗୁ ବୋଲି ମାନେ ଇରାର ଟିକେ ବେଶୀ ମାନେ ହିଷ୍ଟ୍ରି ହେଇଚି। ମାନେ ସବୁ ୟୁରୋପ ୟୁରୋପ ବି ଆସିଥିଲେ ନା ୟୁରୋପିଆନ୍ ଏଠ କି?
ନା ନା ଆମ ଓଡିଶାରେ କଣ କି ମାନେ ପ
ପର୍ତୁଗିଜ ବ୍ରିଟିଶ ସେମାନେ ଆସିଥିଲେ ନା। ଠିକ ଆମର ତ ସେଥିପାଇଁ ବୋଲି ମାନେ ତାଙ୍କ ରିଲେଟ କିଛି ହିଷ୍ଟି ଗୋଟେ ରହିଯାଇଚି ଆଉ ସବୁ ମାନେ ଯୋ ଷ୍ଟାଟିକ୍ ଜାଗା ରହିଯାଇଚି କେତେଗୁଡ଼ା
ଓଡିଶାରେ ଦେଖିବାକୁ ଗଲେ ଆମର ପୁରା ଇଣ୍ଡିଆରେ ଦେଖିଲେ ଓଡିଶା ଗୋଟେ ଆମର କଣ ଗୋଟେ ମନ୍ଦିର ମାଳିନୀ ସହର ଭଳିଆ ଅଛି ନା। ବହୁତ ବଡ଼ ବଡ଼ ମନ୍ଦିର ଅଛି। ଏମିତିକି ଚାରିଧାମରୁ ଗୋଟେ ଅଛି। ମାନେ ସେ ସବୁ ବି ରାଜା ମହାରାଜାଙ୍କର ରିଲେଟେଡ଼ ହଉ କି ବ୍ରିଟିଶ ଲେଟେଡ ହଉ ୟୁରୋପିଆନ୍ ମାନେ ପର୍ତୁଗିଜ ମାନେ ଯେତିକ ସବୁ ଯୋଉ ଆସ ସି ଥିଲେ ସେମାନେ ଆସନ କରୁଥିଲେ ସେମାନେ ବହୁତ ଫ୍ରିଡମ ଫାଇଟର ବି ଅଛ ତାଙ୍କ ପାଇଁ ବୋଲି ଆମ ଓଡିଶା ଟା ବହୁତ ଫେମ ତାପରେ ବହୁତ ବଡ ବଡ ପୋଏଟ ମାନେ ମଧ୍ୟ ଅ ଆ
ହ
ଆମର ଯେମିତି ଭଞ୍ଜନଗରରେ ତାପରେ ଖୋର୍ଦ୍ଧା ସମ୍ବଲପୁର ମାନେ ବହୁତ ଫେମସ ଜାଗା ଅଛି ଯୋଉଠିକି ସବୁ ଉ ଆମର ଯୋଉ ଓଡିଶା ଷ୍ଟେଟା ସେଠୁ ପର୍ଟକୁଲର ଗୋଟେ ଗୋଟେ ଡିଷ୍ଟ୍ରିକିର ହିଁ ଗୋଟ ଗୋଟେ ହିଷ୍ଟି ଥାଏ ସେଥି ରେ ଏକ ରେ ମାନେ କଣ ହେଇ ଥିଲା କଣ ନାହିଁ କୋଉ ରାଜା ଥିଲେ କଣ? ଥିବ ଅନ୍ୟ ଷ୍ଟେଷ୍ଟରେ ହୁଁ
ଠ ବାଲେଶ୍ଵର, ଖୋର୍ଦ୍ଧା, କନ୍ଧମାଳ ଗଞ୍ଜାମ ଏଯାକ ସବୁଥିରେ ହିଷ୍ଟ୍ରି ନା ନାଇଁ ହିଷ୍ଟ୍ରି କରିଛି।
ହୁଁ ଆମର କବି ସମ୍ରାଟ ଉପନ୍ଦ୍ର ଭଞ୍ଜ ସିଏ ଗୋଟେ ପରା ମାନେ ଗୋଟେ ମହାନ କବି ସିଏ।
ହୁଁ ହୁଁ ହୁଁ।
ହଁ ଯ ବହୁତ ଦିନ ସୁବିଧ ସି ଡମ ହୁଁ ସମ୍ବଲପୁରରୁୁ ସେ ମାନେ ସରି ଭଞ୍ଜନଗରରୁ ବିଲଙ୍ଗସ୍ କରୁଛି ତାଙ୍କର ତ ଅଛି ସେଇଠି ଗୋଟେ ବହୁତ ବଡ଼ ଫିଲ୍ଡ ବି ଅଛି ଯଦି କେବେ ଯିବ ବ୍ରହ୍ମପୁର କହିଲେ ଭଞଜନଗର ଗଲାବେଳେ ଦେଖିବ ସେଠି
ହଁ ଏକଚୁଆଲି ଗଞ୍ଜାମ ଟା ଭଞ୍ଜ ଭଞ୍ଜ ବି ମାନେ ଯୋଉ ଉପେନ୍ଦ୍ର ଭଞ୍ଜଙ୍କ ଯୋଗୁ ହିଁ ମାନେ ଟିକେ ମାନେ ତାଙ୍କ ନାଁ ର ସବୁ ଯାକ ହେଇଛି ଦେଖ ଭଞ୍ଜ ବିହାର ହ ନା ନାଇଁଁ ଏ ଯାକ ସବୁ ମାନେ ଯୋଉ ୟୁନିଭରସିଟି ବି ଯୋଉ ଅଛି ହେଲା ୟୁନିଭର୍ସିଟି ବି ଅଛି ସେଟା ଆଚୁଆଲି ତାଙ୍କୁ ନା ନା ମାନେ ତାଙ୍କ ନାଁରେ ତ ନାହିଁ ବ୍ରହ୍ମପୁର ୟୁନିଭରସିଟି। କିନ୍ତୁ ସେଟା ଭଞ୍ଜ ବିହାର ସେ ମାନେ ଏରିଆ ସେ ଏରିଆ ଟା ହଉଛି ଭଞ୍ଜ ବିହାର।
ଆମର ଖାଲି ଓଡ଼ିଶା ବୋଲି ନାହିଁ ସମଗ୍ର ଭାରତରେ ସେ ଗୋଟେ ପ୍ରସିଦ୍ଧ କବି ଥିଲେ ନା। କିନ୍ତୁ ସେ ଯେହେତୁ ତାଙ୍କର ଜନ୍ମ ମାଟି ଓଡିଶା ଥିଲା ସେ ଭଞ୍ଜନଗରରେ ସେଟା ପାଇଁ ମାନେ ଯେକୌଣସି ସ୍କୁଲ ହଉ କଲେଜ ହଉ ଷ୍ଟାଡିୟମ ହଉ ଯାହା ଏବେ ତାଙ୍କ ନାଁରେ ସେଠି କରାଯାଇଛି।
ଏଇଠି ଏଇଠି ତ ଅଛି ମାନେ ଉ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ମାନେ ଯୋଉ କଣ କହୁଛନ୍ତି ଏଇଟା ଘାଟି ତଳେ ଭଞ୍ଜନଗରରେ ନା ନାଇଁ ତାଙ୍କ ନାଁ ର ସବୁ କିଛି ଫେମସ ଯେତିକି ସବୁ ଦେଖ ବିର୍ସାମୁୁଣ୍ଡା ବିର୍ସା ମୁଣ୍ଡା ଙ୍କ ନାଁରେ ମାନେ କେତେ କଣ ଯେତେ ସବୁ ମାନେ ଫିଡମ ଫାଇଟର୍ସ ଅଛନ୍ତି ତାଙ୍କ ନାଁରେ ତାଙ୍କୁ ମାନେ ମନରେ ରଖିବା ପାଇଁ ତା ତାଙ୍କ ନା ରେ ଗୋଟେ ଗୋଟେ ମାନେ ହୁଁ ତାଙ୍କ ନାଁରେ ବନେଇ ଦଉଛନ୍ତି କିଛି ଗୋଟେ ନା ନାଇଁ। ଷ୍ଟାଡିୟମ ହଉ କି କଲେଜ ହଉ ଯାହାବି ହଉ।
ଖୁସି ଲାଗିଲା ଦଶ ମିନିଟ୍ ଟାଇମ୍ ତମ ଦେଇଥିବାରୁ ସକାଳୁ ସକାଳୁ ବହୁତ କିଛି ଶିଖିବାକୁ ମିଳିଲା। ଥ୍ୟାଙ୍କ ୟୁ।
ହଁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।